ହାଲୋ।
ହାଲୋ।
କଣ କରୁଥୁଲୁ?
ଏଇଠି ଘରେ ବସଚି ଆଉ।
କଣ ଖାଇଚୁ?
ଅ ଜଳଖିଆ ଖାଇଥିଲି ଆଉ।
ହୋଉ କାମରୁ କେତେଟାରୁ ଆସିଲୁଣି? ନାଇ ମୋ ତଣ୍ଟି ପୁରା ବସି ଯାଇଚି ରେ କେନ୍ତି। ଅହ କିଏ କିଏ ଯାଇଥିଲ ଆଜି କାମକୁ। ସବ୍ ପିଲା ଯାଇଥିଲ ସବୁ ପିଲା? ଅହ। ଅହ।
ପାଣି ପାଣି ପିଉନୁ ଭଲରେ କଣ? ରଜରେ ହେମିତି ଭଲ ଚାଲିଚି ଆଉ ଆଜି ତ ଲାଷ୍ଟ୍ ରଜ।
ଯିବୁ ବୋଲି କୋହୁଥିଲୁ ବା ଖଣ୍ଡଗିରି ଠି ଯୋଉ ହୋଉଛି।
ହଁ ମୁଁ ଆସିଲା ବେଳକୁ ତ ସା ସାଡ଼େ ଛଟା ସାତୁଟା ହେଲାଣି ଆଉ କୁଆଡ଼େ ଯିବି।
ଉଁ ଓହୋ ରଜ ସ୍ପେସିଆଲ
ହଁ। ଆଇଟି ଅଛି ତୁଆଡ଼େ ଯାଇନିି ରୁମ୍ ରେ ବସିଚି ଆଉ। ନାଁ ଖାଇନି। ତୁ ଖାଇଲୁଣି?
ତୁ ଆର୍ଥରକ ଗଣିତ ଆମେ ଘର
ହୁଁ ଏଇଥର ତ ମୁଁ ଆଉ ମନେ ନାଇଁ ଆଣି ବାର୍ ନାଇଁ କି ବର୍ଷା ହେଲା ତ ସିଆଡ଼େ ଆସିଲା ବେଳକୁ ଯେ ଆଉ କଁ ନେବି କଣ ନାଇଁ ମନେ ପଇଲାନି ଆଣନି।
ଓହୋ।
ଆଉ ଦୋଳି ଖେଳୁଛନ୍ତି ସେଇଠି ଆମ୍ବ ଗଛଠି? ଆଉ ପଠେ
ହଁ ଦୋଳି ସମସ୍ତେ ଖେଳୁଛନ୍ତି।
ଆଳୁ କୁ ସଜନା ଛୁଇଁ ଭଜା ନେଇଥିଲି ଆଉ।
ଆଳୁ କୁ ସଜନା ଚୁଇଁ।
ଭଜା।
ଓହୋ କିଏ ରୋଷେଇ କର
ଏ ଗୋଟେ ବର୍ଷର ନେଇ ଏବେ ବିଯୁ କରିଥିଲା ତ।
ଅ ହ।
କିୟା କିୟା ଇଲ୍ହାରେ
ହାଉ ଖାଇସାରିଲାଣି ଆଉ ରୋଷେଇ କଣ ଆଜି ରାତି କି?
କଣ ରୋଷେଇ ହେଇ ରାତିକୁ ବରା କୁ ତାରକାରୀ ହେଇଚି ଆଉ।
ଆଁ ଆମ ତା ଲାଗି ସେ ଏଇନେ ଅବ କଣ ଦେଖିବା ଆଉ।
ଆ ଛା ଛା।
ତମର୍ କିଏ ରୋଷେ କରିବ ରାତିରେ?
ଆସିଲେ ଦେଖିଆ ଦୁଇ ଜଣ ଯାକ ମିସିକି କର୍ଦବୁ ଆଉ।
ହଁ ହଉ
ଦି ଜଣ ହଁ ଦି ଜଣ ଅଛୁ ତ।
କିଏ କିଏ ଅଛ?
ଦି ଜଣ ତାମେ ତା ଭାଇ ପଳେଇଚି ସିଏ ତ ଆର ମର ଅଛୁ ଆଉ।
କୁଆଏ ଯାଇଚନ୍ତି କି ସେ?
ସେ ଗାଁକୁ ଯାଇଚି ରାଜ କୁ। ଆ ଦୋଳି ଫୋଳି ଖେଳୁଶନ୍ତି ନା ନାଇଁ ପିଲା। ହାଲୋ। ପିଲା ଦୋଳି ଖେଳୁସଛନ୍ତି ନାଁ ନାଇଁ
ହଁ ଉ ବାଉଁଶ ଟା ଆଣିକି ରଖ୍ ଖୀ ଦେଇଥିବୁ ଆମ ଠି ହେଲା ହଁ।
ହ୍ୟାଲୋ ହ୍ୟାଲୋ। ଗଲା ଗୋଟେ ବେକରେ ଗୋଟେ ଗର ହାଲୋ। କିଜିିବନି।